ହ୍ୟାଲୋ।
ହନ।
କାଁ କରୁତ?
ହ୍ୟାଲୋ? ଏ ସୋଇଛି ପୁଅ ମୋବାଇଲ ରେ ମୁଁ କହିଲି କଣ ହଁ। ଏ ଶୋଇଛି ମୋ ପୁଅ କ କହିଲି ମୋ ଗୋଡ ବିନ୍ଧୁଥିଲା ତାକୁ କହିଲି ଚଢ ଚଢଉଛି।
ଓ ହୋ। ହଉ।
ଆଉ ଏଇ କଣ ତ ବୋଉ ଖାଇବାକୁ କଣ କରିବା?
ଖାଇବାକୁ ପ କରଚି ପିଠା ଯଉ କାଲି। ଆଜି ସକାଳୁ ଯୋଉ କରିଥିଲ ସେଇ ଆଣ ଯୋଉ ଥିଲା ରାତିକି ଆମ୍ବିଳା ହେଇଯିବ ବୋଲି ସେ ଖରା ବେଳେ ଗୋଟେ ପିଠା ବସ ଦେଇଥିଲା ଯୋଉ କଢେଇରେ।
ସେ ଜମୁ ଆଲେ
ହୁଁ। ଆଉ ଭାତ ଯିଏ ଖାଇବ ଖାଇବ ରୁଟି କରିବେ କି ନହିଁ ବାପା ମାଙ୍କ ପାଇଁ ମୁ ଜାଣିନି
ହୁଁ ବାପା ପିଠା ହେିକ ଖାଉନାହାନ୍ତି ନା
ଉ ନା ବାପା ସେମିତି ଖାଉନାହାନ୍ତି ଆ ସକାଳେ କଣ ଖଣ୍ଡେ ଖାଇଥିଲେ। ଟୋଟାଲ ଖାଉନାହାନ୍ତି ପିଠା ଫିଠା ଖାଉନାହାନ୍ତି ତାଙ୍କ ପେଟ ଖରାପ ହେଇଯାଉଛି ନା।
ହୁଁ। ସେ ଖରାରେ ଯାଉଛନ୍ତି ନା ବିଲୁକୁ ଇଏ କରୁଛନ୍ତି ପେଟ ଏଇ ଯୋଉ ଖରା ଗରମ ଗ୍ୟାସ ପେଟରେ ପଶିକି ତ ସହଜରେ ତାଙ୍କ ନାାରୀ ମାନେ ଭଲ ସେଟ ଏଇପନାାଗେ ଇଏ ହେଇଯାଉଛି ଆଉ ମୁଁ ବା ଯଦି କଣ କରିଛି କିଲୁ ଏଇ ସକାଳୁଆ ଟିକେ ଖରାରେ ବାସନ କୁସନ ମଜା ଧୁଆ କରିଦଉଛି କିଏ ପାଣି ଫାଣି ନେଇ ଆସି ସେଠିକ ଇଏ କରୁଛି ମୋ ଦିଅ କଣ ହଉଛି ଯେ ମୁଁ ଘଣ୍ଟେଇ ଦି ଘଣ୍ଟା ଆଗେ ସେ ଶୋଉଛି ଇଏ କରୁଛି ସେ ପୁଅ କହୁଛି ଚଢା ଚଢି ଇଏ କର ଝିଅ କଣ ହେଇଥିବ ସେଆଠେ କଣ କରିବ କଲୁ ଜଙ୍ଘ କରଥିଲୁ ଯେ ବିନ୍ଧିକିରି ମାନେ ଫଟେଇବ ଗୋଡ ତୋଟାଲ ଉ ତାକୁ କହିବି ଚଢିବ ଇଏ କରିବ ତାପରେ ସେ ମତେ ଭଲ ଲାଗିଲେ ମୁଁ ଯିବି ଯାଇକି ଉଠ କେେିକଦ ଦ ସେଇ କର
ହଁ ରବି କୁଣ କଣ ହେଉଛି ଦିନ ତାଙ୍କର ଗଙ୍ଗଲ ନା
ହୁଁ।
ବିଲରୁ ଆସିଲେ ବାରଟା ଦେଖିଲେ ଟାଇମ ବାରଟା ହେଇଛି। ଦେଖିଦେଇକି ପୁଣି ପଳେଇଲେ ବିଲୁକୁ ତମେ ଗା ଧେଇ କି ଖାଇ ଦେଇଥାନ୍ତ ନ ଖାଇକି ପଳେଇଲ ଲେ ବିଲୁକୁ ଆସିଲା ଅଳକୁ କୁ ଦି ଟା ତିନ ଟା ସେ ତିନିଟାରେ ଆସିଲେ ଖରାରେ ଗାଧେଇକି ଖାଇ ଦେଇକି ଇଏ କରିଚନ୍ତି ସନ୍ଧ୍ୟା ବେଳକୁ ତାଙ୍କ ପେଟ ଗରମ ହେଇଯାଇକି ପେଟ କାଟୁଚି ଆଉ।
ହୁଁ।
ଉଁ ପା ଆସିକି କହିଲେ କେ ଲେମ୍ୱୁ ଛେ ନା ଲେମ୍ବୁ ପାଣି ଦିଅ। ବୋଉ କୁଆଡେ ଯାଇଥିଲା ମୁଁ ଲେମ୍ବୁ ଆଉ ଜାଣିନଥିଲି ଥିଲା ବୋଲି ମୁଁ କହିଲି ଓ ଆର ଏସ୍ ପାଣି ପିଇଦିଅ ତ ଓ ଆର ଏସ୍ ପାଣି ଦେଲି ତାପରେ ରାତିରେ ବା ବୋଉ ଚୁଡା ଦେଲା ଚୁଡା ଖାଇଲେ ତାପ ତା ପରେ ଯାଇଁ କମିଲା।
ହୁଁ ଗୁଲକୋଚ୍ ଗୋ ଟେ ଆଣିକି ରଖିବା କଥା ମୋର ପା ହେଇ ଗ୍ଲୁ ଗୁଲକୋଜ ମଉସା ଆଣିକି ଦେଇଥିଲେ ସେ ସରିଗଲାଣି ଆଉ ନାଇଁ ତ ଜମା ମଉସା ସେଆକୁ ମତେ କହୁଥିଲେ କହିଲେ ତୁ ଗୁଲକୋଜ ଟିକେ ଆଉ ପଇସା ଦେଇ ଆଣିକିରି ଇଏ କରନ୍ତୁ ବୁଝିଲୁ। ଗୁଲକୋଜ ପାଣି ପିଇ ମୁଁ ଉଠିବି ତ ଏଇ ଫୁଲ ଦିଟା ତୋଳି ଦେଇକିରି ଉଁ ଧେଇିବ ମୁଁ କଣ କରିବି ନା ଗିଲାସ ଦି ଚାମଚ ଗୁଲକୋଜ ଗୋଳେଇ ଗ୍ଲାସ ପାଣି ପିଇବି ପାଣି ଇଁ ପିଇକିରି କୂଅ ରୁ ଫୁଅ ରୁ ପାଣି କାଢି କୁଢ଼ି ଆଣିବି ଇଏ କରିବି ଯାଇକିରି ମୋ ଦିହ ଟିକେ ଭ ସେଥିରେ ଦିହ ମାନେ କଣ ହେଇଯାଉଥିବ ଏକ ଥିବ ପାଣି ଫାଣି ଆଣିକରି ଉଁ ପୁରେଇ ପାରେଇ କିରି ଇଏ କରିବି।
ହୁଁ।
ଏ ଗୁଲକୋଜ ସରିଯାଇଚି କାଲି ଠାରୁ ମଉସା ସେଇୟାକୁ ଫୋନ କରିଥିଲେ ମତେ କହିଲେ ମୁ କଣ ମୁଁ କହିଲି ଶୋଇଚି ମୋ ଦିହ କଣ ହେଇଯାଉଚି କହିଲେ ଗୁଲକୋଜ ପାଣି ପିଉନୁ ମୁଁ କହିଲି ସରିଯାଇଚି ଗୁଲକୋଜ। ନା ଗ୍ଲୁକୋଜ ଗୋଟେ ଆଣୁନୁ କୋ କାହାକୁ ପଇସା ଦେଇକିରି ମୁଁ କହିଲି ହଁ ଦେଖିଆ କାହାକୁ କହିଲେ କି ଗୋଟେ ଗ୍ଲୁକୋଜ ଟେ ଆଣିବ।
ହଁ ଏ ଖରା ଗରମ ହଉଛି ନା। ରଖିଆ କଥା ଗୁଲକୋଜ ରଖିଆ କଥା ଆଉ ତାକୁ
ତମେ ସିଫିସେଣ୍ଟ ଗ୍ଲୁକୋଜ ପାଣି ପିଇବ ନହେଲେ ଓ ଆର ସ ପାଣି ପିଇବ।
ହୁଁ।
ଓ ଆର ଏସ ଅଙ୍ଗନବାଡି କି ମାଗିଲେ ସେ ଗୋଟେ ଦିଟା ଦବ କି କଣ ତାପରେ କିଏ ଯାଉଛି ତାକୁ ମାଗି ତାର ଆଣୁଛି କରୁଛି ସେ ମୁ ଘର ଗୁଲକୋଜ ପାଣି ଦିନକୁ ଦି ତିନି ଥର ପିଇ ଦିଏ ଦିହ କଣ ଯେତେବେଳେ ହୁଏ କରେ ଆଜି ଜ ନାହିଁ ବୋଲି ଲେମ୍ବୁ ପାଣି ଉଠେଇକରି ଚିନି ଲେମ୍ବୁ ପାଣି ପିଇଥିଲି ପୁଣି ନଅଟା ଦଶଟା ଦିହ କଣ ହେଲା ପିଇଥିଲି ହେଇ ଏଇ ଖୁଣା ହେଇ ଲେମ୍ବୁ ପାଣି କରିକିରି ହେଇ ପିଇଲି। ଦିଅ କଣ ହେଇଗଲେ ମୁଁ କହିଲ ନା ଲେମ୍ବୁ ପାଣି ଟିକେ କରିଥିଲ। ହେ
ହଁ।
ଖାଇ ଦାଇଛୁ।
ଦେହ ତମର ଏଖୁନା ଭଲ ଅଛି ନାଁ?
ଦିହ ବା ମୋର ହେଇ କହୁଛି ସେମିତି ହଉଛି ଖାଲି କଣ ହେଇଯାଉଛି ଇଏ କରୁଛି ଯଦି ଟିକେ କାମ ଧନ୍ଦା କଣ କରିଦଉଚୁ କିଏ ଅଧିକ ଗରମ ଯଦି ମୁଣ୍ଡ ଫୁଣ୍ଡରେ ଖରା ଟିକେ ପଶିଗଲା ଲୁଗା ପଟା ତୋଳିିବାକୁ ଯାଇଛି କି ଇଏ କରୁଛ କଣ ହେଇ ଯାଉଛି ଏ କରଛି ଏମିତି ହଉଛି।
ହୁଁ।
ଆ ମୁଁ ବା ମାନେ ମୁ ବି ମୁଁ କହୁଥିଲି ତ ବୋଉ ଆଗାରେ କହୁଥିଲି ମୁଁ କହିଲି ମୁଁ ଯାଇକି ବୁଲି ପାରଲିି କି ପଳେଇ ଆସିବି ଯେ ତିନି ଦିନ ଇଏ କରିକି ନହେଲେ ପୁଅ ଆଣିକି ଛାଡିଦବ କରିବ ପୁଣି କଣ? କଲା ମନ ମାରିଦେଲି ମୁଁ କହିଲି ଗରମ କୁ ଆଡେ ଇଏ ହେବି ସେ ଇଆଡେ ସେ ପିଲା ଟା ବିଲ କାମରେ କଣ ସବୁବେଳେ ବ୍ୟସ୍ତ ରହୁଛି ଇ କରୁଛି ଇ ଆଡେ ପୁଅର ସ୍କୁଲ ଖୋଲିବ ଅଠର ତାରିଖରେ। ଆଉ ସିଆଡେ କଣ କରୁନେ ହଉଛି ଅଙ୍ଗନବାଡିରେ କଣ ମତେ ଫୋନ କରି କହିଥିଲେ କହିଲେ ଦି ଚା ଦିନ ଏ ସବୁ ଡକୁମେଣ୍ଟ ଓରଜିନାଲ ର ନେଇକରି ଆସିବ ଇଏ କହିଥିଲେ ମୁଁ କହିଲି ହଉ ମୁଁ କହିଲି ଆମ ପଳେଇ ଯାଇଥିଲ ସେ ଦିନ ଠାରୁ ଡାକିବ କରିବ ଆଉ ଯାଇପାରିବିନି। ପୁଣି ମନ ମାରିଦେଲି ମୁଁ କହିଲି ହେ ଯିବନି। ଯେଠୁ ଗଲେ କଲେ କଲେ କହୁଥିଲୁ ଯିବୁ ବୋଲିକୀ? ଁ ମୁଁ କହିଲି ନା ମ ଏମିତି ଏମିତି ସମସ୍ତେ ଆଉ ଯିବି କଣ? ମାନ ମାରି ଦେଲିଆଉ।
ନା ନାନଆ କୁ ଖି ଟୋଟାଲ ଟା ହବ ସେ ରାଜ କଣ ତାର ସିଏତ ତାର ବିଲରେ ଏବେ ଟାଇମ ଯାଉଛି। ଆଚ୍ଛା।
ହୁଁ।
ଆଉ ରଜ କଣ କରିବ
ହଁ ବିଲରେ ତ ସେ ଟାଇମ ରହିଲା ରଜ ସେ ବିଲରେ ବିଲରେ କଟିଲା। ଏବେ ସେ ଯିଏ ତମର ଆ
ଆମ୍ବ ପଣସ ବର୍ଷ ତ ସବୁ ଗଛରେ ଆମ୍ବ ହେଇ ମାନେ ଯୋଉ ମାନେ ସମସ୍ତଙ୍କ ଗଛରେ ପୁରା ପ୍ରଚୁର ଆମ୍ୱ ହେଇଥିଲା। ଆମ ଗଛରେ ବି ବହୁତ ଆମ୍ବ ହେଇଥିଲା ଆମର ଅ ନନା ସେଇ ଯୋଉ ବିଲରେ ବାଉଁଶ ସେଇଠି ବାଉଁଶ ଗ ଛ ଛାରେ କାକୁଡି କଲରା ରେ ପୋତା ହେ ଖୁଣ୍ଟି ସେଇଠୁ ବାଉଁଶ ହାଣିକି ସେଇଠି ବସିକି କରତରେ କାଟେ ଯୋଉ ଖୁଣ୍ଟି ତିଆରି ହୁଏ। ସାଇଜ ରେ କାଟେ ତ ସେଇଠୁ ଆମ୍ବ ଗୋଟେ ଗୋଟେ ପଡେ ପଣସ ଯୋଉ ଦି ତିନିଟା ପ ଥିଲା ସେ ସେଇଠି ଦେଖିଚି ବୋଲି ଆଣିଚି। ହେଲେ ଆମର ତ ବାରିକି ଯାଆନ୍ତିନି ଏଇ ଏବେ କାମ ଥିଲା ବୋଲି ଆଣିଥିଲେ।
ହୁଁ।
ଯାଇଥିଲା ପୁଅକୁ ନେଇକି ବାରିକି ଆଣି ଆମ୍ବ ଲମ୍ବେରା ଆମ୍ବ ବସାରୁ ୟାଙ୍କି ଥିଲା ତାକୁ କଷ୍ଟେମସ ସେ ଏ ଆମ ଯଉ ଛୋଟ ମାଣ୍ଡିଆ ଅଛି ତା ଦିହରେ ମାଣ୍ଡିଆ ଆମ୍ବ ଆଣିଥିଲେ। ତାକୁ ପଚେଇକି ଖାଇଲୁ ଆହୁରି ବି ମେନ ଚେ ଥିଲେ। ବନ ମେଘ ଏତେ ହେଲା ଲା। ସମସ୍ତେ ଯାଇକି ଆଣଲେ ଆମର ଯାଇନାହାନ୍ତି କି ଆଣିନାହାନ୍ତି।
ହୁଁ।
ହଁ।
ଆଉ ତ ବୋଉ ଆମ୍ବୁଲ କରୁନାହାନ୍ତି ନା?
ଆମ୍ବୁଲ କଲାନି, ଏ ବର୍ଷ ଯୋଉ ଆମ୍ବୁଲ ଆର ବର୍ଷ ଯୋଉ କରିଥିଲା ଆର ବର୍ଷ କରିଦେଇ ନଥିଲ? ତମେ ଯଉ କିଣିକି ଆଣିଥିଲ ମ ଠାରୁ ସେଇ ତ ଅଛି ଯଦି ଅ ମେଞ୍ଚେ ଥିଲେ ମାନେ ଯେତିକି ହେଇଥିଲେ ତାର ଅଛି ଆହୁରି ଆଉ ଶାନ୍ତି ଦେଇ। ଏ ଯଉ ପିଇସି ବରମ୍ପୁରୁ ସିଏ ଦେଇ ଦେଇଥିଲେ। ସେ। ସିଲେ। କଣ? ହଁ ନନା ଯାଇଥିଲା ତାର ଲେମ୍ବୁ
ହଁ, ହଁ।
ପନ୍ଦର କୋଡିଏ ଟା ସେଇଆକୁ ଲୁଣ ପାଣିରେ ପକେଇ ଦେଇଥିଲୁ, କାଟି ଦେଇଥିଲୁ, ତାପ ଦେଇଥିଲେ ତାକୁ ଉଁ ଏଇ ଖାଲି ପେଟରେ ଖାଇଦିଏ, ଜୋଳ କରିକି ଖାଇଦିଏ, ଏମିତି କରିକି ଖାଇଲେ, ଆଉ ଦେଖିଲା ବଳ ସେତେବେଳେ ଦି ତିନିଟା କ ପକେଇଦିଏ କାଟିକି ଲୁଣ ପାଣିରେ, ସେଇଟା ଝୋଳ କରିକି ଖାଇବାକୁ ଭଲ ଲାଗେ ତ।
ହଁ, ହଁ।
ସେଇଆକୁ ଦି ତିନିଟା କାଟିକି ଲୁଣ ପାଣିରେ ପକେଇ ଦବ ସେ ଯଉ ଦରଟିଆ ହେଇଥିବ ନନାକୁ ଖାଇବାକୁ ଭଲ ଲାଗେ।
ହଁ ଦର ଦରଟିଆ ପୋଡାଲ ଙ୍କର ଥିବୁ ରସୁଣ ଆଉ କିନ୍ତୁ ବଢିଆ ଲାଗିବ ଖାଇବାକୁ।
ହଁ ସେମିତି ଦି ତିନିଥର କରିକି ଖାଇଦେଇଚୁ। ଆଉ ଆମ୍ବୁଲ କଣ ହବ ଏତେ?
ହୁଁ, ନାଇଁ ବସ ଆମ ଗଛରେ ଆମ୍ବ ଜମା ହେଇନଥିଲା। ଆମ ଗଛରେ ବଉଳ ଛାଟି ହେଲା କିନ୍ତୁ ବଉଳ ହେଲା ବଳିଆ ଆଗୁଆ ବଉଳ ହେଇଯାଇଥିଲା। ପୁହୁରୀ ସବୁ ଯାକ ଖାଇଦେଲା ଗୋଟିଏକରି ଆମ୍ବ ହେଲା ନାଇଁ ତ। ଏଇ ଆଠ
ସବୁ ଗଛରେ ଆମ୍ବ।
ଆ ଲୋକନଙ୍କର କିନ୍ତୁ ଆମ ଗଛରେ ହେଇ ନଥିଲା। ଆ
ଥରେ ଯୋଉ ନନା ଯାଇଥିଲା ମାଉସୀ ଘରକୁ ସେଥିରେ
ହୁଁ।